ଓ ହାଲୋ କଣ କରୁଚ?
ଏଇ ଟିକେ ମାର୍କେଟ ଯାଇଥିଲି ତ ଏଇ ଆସିଲି ଏବେ ଜଷ୍ଟ ସାଙ୍ଗେ ସାଙ୍ଗେ।
ଗରମ ରେ କେମିତି ଯାଇ ଥିଲ।
କରିବା ଯଉଁଟା ନିହାତି ଦରକାର, ଆଉ କରିବାକୁ ତ ପଡ଼ିବ।
ଖରା ଗରମକୁୁ ସବୁକୁ ସାଇଡ ରଖି ଯିବାକୁ ପଡିବ ଆଉ।
ହଁ ଆଉ ରଜରେ ଆଉ ବୁଲିବନି ନା ଖରା ହେଲା ବୋଲିକି? ଓ ହୋ। ୟା। ନିଜ କାମ ନିଜେ କରିବେ ନା? ଖାଇଥିଲି ରୁଟି ଚା ବିସ୍କୁଟ ଖାଇଥିଲି।
ଆଉ ଚା ଟା ହଉଚି ସବୁଆଡେ ପ୍ରଧାନ ଖାଦ୍ୟ ନା?
ହଁ ସେଇଟା ହଉଚି ଆମ ଘରର ମୁଖ୍ୟ ଖାଦ୍ୟ।
ହଁ ଆମ ଘରେ ବି ସେୟାକୁ ସମସ୍ତଙ୍କ ଘରର ଚାହା ହଉଛି ମୁଖ୍ୟ।
ହଁ ମୁଁ ଚାହା ଖାଉନଥିଲି।
ହଁ
ନା ମତେ ଡକ୍ଟର ମନା କରିଥିଲେ।
ଓ ହୋ ଚାହା ଟା ଯେତିକି ଭଲ ସେତିକି ଖରାପ।
ନାଇଁ ମୁଁ ପେଟ ପେନ୍ କରେନି।
ଓହୋ।
ଟିକେ ରୁହ ମା ଡାକୁଚି ତ।
ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି।
ଆଉ? ଆ ଦିନର ପ୍ଲାନ୍ କଣ? ଘରେ?
ଡିିନର ପ୍ଲାନ୍ ସାଧା।
ହୁଁ ରୋଷେଇ ହେଲାଣି?
ହଁ ମୋ ମା ରୋଷେଇ କରନ୍ତି।
ହୁଁ ହୁଁ।
ମୁଁ କରେ ମୁଁ କେତେବେଳେ କେମିତି ଘରେ କିଏ ନଥିଲା ବେଳେ ମୁଁ କରେ। ନହେଲେ ମା ର ଦେହ ଖରାପ ହେଲେ ମୁଁ କରିଦିଏ।
ହଁ।
ତା ଦେହ ଖରାପ ହେଲେ ଆଉ କଣ କରିବି?
ହଁ।
ସବୁ ଜିନିଷ କରିବାକୁ ତ ପଡିବ।
କରିବାକୁ ପଡିବ। ହଁ। ରଜ ପାଇଁ ସବୁ ସପିଂ ସରିଲା? ମୁଁ ଏଇ ବସିଥିଲି ଗୋଟେ ବହି ବସି ପଢୁଥିଲି ଆଉ।
ଆଚ୍ଛା। କି ବହି?
ଏଇ ଗୋଟେ ଅ ଇଂଲିଶ କମ୍ୟୁନିକେସନ ଉପରେଗୋଟେ ପଢ଼ୁଥିଲି ଗୋଟେ ସବଜେକ୍ଟର ଅଲ ଥିଙ୍ଗସ ବ୍ରାଇଟ ଆଣ୍ଡ ବିୟୁଟିଫୁଲ ଚାପ୍ଟର ଗୋଟେ ସେଟା ପଢ଼ୁଥିଲି ଆଉ।
ଭଲ।
ହଁ ଏଇ ଫାଙ୍କାରେ ବସିଲେ ଯେତେବେଳେ ବସିକି ବହି କିଛି ଧରିକି ପଢେ ଆଉ କିଛି କବିତା ହଉ ନହଲେ
ମୋ ପାରେ ସେମିତି କିଛି ବହି ନାହିଁ ମୋ ପାଠ। କମ୍ପ୍ଲିଟ୍ ସରିଲା ପରେ ମୁଁ ସବୁ ଆଣିକି ଘରେ ବହ ର ତାପରେ ଏବେ ଟିକେ ଘରେ ଟିକେ ରୁମ୍ ପାଇଁ ପ୍ରୋବ୍ଲେମ୍ ହଉଛି। ଅସୁବିଧା ହଉଛି ନା କାହିଁକିନା ସମସ୍ତେ ମିଳିମିଶିକି ରହିଲେ ଟିକେ ପ୍ରୋବ୍ଲେମ୍ ହୁଏ।
ହଁ।
ତ ରୁମ୍ ପାଇଁ ପ୍ରୋବ୍ଲେମ ଯେହେତୁ ହଉଛି।ସେଥିଲାଗି ଟିକେ ଆଡଜଷ୍ଟମେଣ୍ଟ ସବୁଥିରେ ରହିବାକୁ ପଡୁଛି ସମସ୍ତଙ୍କ ସହିତ ମିଶିକି, କଣ କରିବା। ବଡ ଛୁଆଟେ ହେଇକି ବି ସମସ୍ତଙ୍କ ସହିତ ସେଇ ମା ବାପା ପାଖରେ ତ ଶୋଉଛି।
କଣ କରିବା ଯୋଉ ଚାହାଲେ ବଡ ଫ୍ୟାମିଲି ହେଲେ ଆଉ ସବୁ ଜିନିଷର ଆଡଜଷ୍ଟମେଣ୍ଟ କରିବା ହଉଛି କାମ ଝିଅ ମାନଙ୍କର ଆଉନାହିଁକି।
ହଁ ସେ ଆଡଜଷ୍ଟ କରି କରି କରି କରି ଆମ ଲାଇ
ଲାଇଫ ଚାଲି ପଳେଇବ। ସେ ଭାବେ ସବୁବେଳେ ମୁଁ ଭାବେ କି ମାନେ ଗୋଟେ ଝିଅଟେ ଲାଇଫରେ ଏତେ ଆଡ଼ଜଷ୍ଟ ମେଣ୍ଟ କାହିଁକି? ଗୋଟେ ମାନେ ଗୋଟେ ପୁଅଟେ ଲାଇଫରେ କାହିଁକି ସେମିତି ଆଡ଼ଜଷ୍ଟମେଣ୍ଟ ଜଣେ କରିବନି ସବୁ ପୁଅ କରୁନାହାନ୍ତି ତଥାପି ବହୁତ କେସରେ ଝିଅମାନେ ସବୁଥର ଆଡ଼ଜଷ୍ଟମେଣ୍ଟ ସଉ କରୁଛନ୍ତି ନା
ହୁଁ କଣ କି ସେଇଟା ତ କରିବାକୁ ପଡିବ ଗୋଟେ ପୁଅ କରେ ଯୋଉ ମାନଙ୍କର ଅ
ଘରେ ପ୍ରେସର ଅଧିକ ତା ଉପରେ ସେ କରୁନାହାନ୍ତି କାହିଁକି କରୁଛନ୍ତି ନା
କରନ୍ତି ଆଉ ଯୋଉମାନେ ହାଇଫାଇ ଛୁଆ ଦେଖେଇ ହୁଅନ୍ତି କିଛି ନ ଥିଲେ ବି। ସେମାନେ ଆଉ ସେମାନେ ଆଉ କଣ କରିବେ।
ହଁ।
ସେମାନେ ଟିକେ ସବୁ ପୁଅପିଲା ଯାଆନ୍ତି କିି ନିଜେ ମେଟେନ ରହିବାକୁ ଆମେ ଆମେ କରିପାରନ୍ତ ନି ତବୁ କଣ ସେ ସବୁ ଆମର
ପଇସା ହେଲେ ସବୁୁର ମେଣ୍ଟେନ ଜଣେ କରିପାରିବ ଆଜ୍ଞା
ହୁଁ ଆମେ ଯେହେତୁ ଝିଅ ପିଲ ଆମକୁ ସଭା ହିଁ କରିବାକୁ ପଡିବ। ସବୁ କିଛି ଆମେ କା କୁକୁ ଯାଇପାରିବନି କି ପଛକୁ ଯାଇ କିଛି କରିିବ କରିିବ ନାହିଁ।
ଯାଇପାରିବାନି ହଁ। ବହୁତ ଭାବି ଚିନ୍ତି ସବୁ କରିବା ପାଇଁ ପଡିବ।
ସେଇଟା ଆମକୁ ଆଲାଉ କରାଯାଏନି ମୋ ଘରେ ସ କଥା ମତେ ଏତିକି ସବୁ ଜିନିଷରେ ମାନେ ଆଲା କରନ୍ତିନି। ସେଥିଲାଗି ଅଧା ଟାମ ମୁଁ ବହୁତ କାନ୍ଦେ, କି ଗୋଟେ ଝିଅର ଲାଇ ଏତେ ଖରାପ ହଁ ହୁଏ।
ମ ମାନେ ଚାହିଁଲେ ବି କିଛି ଆମେ ମାନେ ସବୁ ଏତେ ପ୍ରେସର ପଡିଯିବ, ଯେ ମାନେ ଆମେ ଚାହିଁଲେ ବି କିଛି କରିପାରିବାନି ନାଇଁ କି, ସବୁ ଟେନସନ କୋଉଠି କଣ କରିବୁ କୋଉଠି ଜବ କରିବୁ କଣ ପଢିବୁ
ମୁଁ ଚାହିଁଲେ ବି ମୁଁ ଘରକୁ ଗୋଟେ ବାହାରିିକି ଯାଇପାରେ
ହୁଁ।
ଚଁଲେ ବି ଘରୁ ଘୋଡ଼େ ବାହାର ଗ
ଆଉ
ମୁଁ ଭାବିଲି କଲ୍ କରି
ନାଇଁ ନାଇଁ କଟନ ଅଛି।
ାଳ ବୋହୁ ଯୋଉ ସବୁ ଅଛି ନା ମୁଁ ଭାବିଲି ମୁଁ ଗାଲି ଲାଗି ବୋଧେ କ
ଆଜି ସକାଳୁ ଏତେ ଗରମ ଉଠିଲା ବେଳୁ ପୁରା ଦେହରେ ଆଜି ଝାଳ ଗଟ ଟ ହଁ ଭ ଏତେ ଗରମ ଅଛି କି
ମୁଁ ରୁମ୍ ମାଲ ଦେଇକି କାନରେ କଥା ହଉଛି ଫୋନ ଦେଇକି ଫୋନ ନଲେ ଦାଗ ହେଇଯିବ। ସେଇ ଯେ ତ ରହିଗନ ଧଜା ଆଡଯିବ ଫ ନାଇଁ ପାଞ୍ଚ ଛଅ କିଲୋମିଟର ହବ ଏଇଠୁ
ଓହୋ କଣ ସାଇକେଲ ନେଇ ନା ସ୍କୁଟି ନେଇକି ଯାଇଥିଲା। ଓହୋ ଏତେ ଖରାରେ ନା।
କରିବା।
ଆରାମ ବଡ ଝିଅ ଆଉ।
ହଁ ସେଇ ତ ଦାୟିତ୍୍ୱ
ହଁ।
ଁ ଯେତେ ଦିନ ରହିବା କରିଦବା ସେଥିରେ କିଛି ପ୍ରୋବ୍ଲେମ ନାହିଁ। ମତେ କଥରେ ପ୍ରୋବ୍ଲେମ ଲାଗେନି ମତେ କଥରେ କଷ୍ଟ ଲାଗେନି
ହୁଁ।
ମତେ ଯିଏ ଯୋଉ କାମ କରହନ୍ତି ମୁଁ କରିଦିଏ ତ ସେସବୁରେ ଏ ଇଏ ହୁଏନି କି କାହିଁକି ସେ ମତେ ଏଇଟା କହିଲା ମୁଁ କାହିଁକି ଏଇଟା କରିବି ମୋ ସାଙ୍ଗ ହିଁ ମତେ ଡାକିଥିଲା କହିଲା ଆସ ଟିକେ ଯିବା। ମୁଁ କହିଲି ହଉ ଚାଲ କୋଠ ଯିବ କହିଲେ ଗୋଟେ ଫ୍ରେଣ୍ଡ ର ଅଛି ତା ହଜବେଣ୍ଡ ପାଇଁ ସେ ଗୋଟେ ଙ୍ଗ ଟା ଆଣିବ ଟିକେ ସୁନା ଦୋକାନ କୁ ଯିବ। ଗଲ ହଉ ଯିବା। ମୁଁ ଯାଇଥିଲି। ତାଙ୍କ ସହିତ ଯାଇଥିଲି ଆଉ।
ହୁଁ ହୁଁ।
ଯାଇଥିଲି ମୁଁ ବି ଗୋଟେ ରେଜ ଟା ଆଣିଲି
କଣ ସୁନାରୁ
ନାନେ ର ସୁନା ତ ଆମେ ସୁନା ଦୋକାନରେ ସୁନାାନ ନାଇଁ
ହଁ
ଦଶ ଘଣ୍ଟ ରୂପା ଆଉ ସେି ଯୋଉ ମୁଦି ଟା ଆଣିଲା ସେଟା ନେଲା ହଜାର ଟଙ୍କା ରୂପ ହଁ ରୂପକ କମିଗଲାଣି ପନ୍ଦରଶହ ଷୋଳଶହ ରୁ ମୁଁ ଆଣିଲି ଯୋଉ ତ ମନେଲା ହଜ
କଣ ପତଳା ର ନା କେମିତି
ନା ନା ପୁଅ ପିଲାଙ୍କର ଆମ
ଓହୋ ପୁଅ ପିଲାଙ୍କ
ସେମାନେ ଆଉ ତ ମୋଟାମୋଟ ହଉି ଝିଅ ପିଲାଙ୍କୁ କହଲେ ଚାରିଶହ ଟଙ୍କା ପାଞ୍ଚଶହ ଟଙ୍କା
ହୁଁ ହୁଁ ହୁଁ
କର ଟିକେ ଅଧିକ
ହଁ ହଁ ତମ ପାଇଁ ଆଣିଲ ନା କାହା ପାଇଁ ଆଣିଲ
ନା ନା ମୁଁ ଜଣଙ୍କ ପାଇଁ ଆଣିଲି ଆଉ
ଓ ହୋ
ତାଙ୍କୁ ଟିକେ ମୁଦି ପିନ୍ଧିବାକୁ ବହୁତ ସୌକ ପିନ୍ଧନ୍ତି ନା ସେ କିଣିଚି ସେ ପିନ୍ଧିଥିଲେ ତାଙ୍କ ହାତ ମୁଦି ମୁଁ ଆଣିକି ହାତରେ ଗୋଳେଇଥିଲି ତାଙ୍କର ତାଙ୍କ ମାପ ଯେହେତୁ ପାଇଗଲି ମୁଁ ସେଇଠୁ କହିଲି ତାଙ୍କ ପାଇଁ ନେଇଆସିଲି ତାଙ୍କୁ ଫୋନ କରିଥିଲି ମୁଁ କହିଲେ ଦେଖିଲ ମୁଦି ଗୁଡ଼ା ଭଲ ଲାଗୁଛିି ନା ହେଲେ ତୋର କଣ ବହୁତ ଫାଲତୁ ପଇସା ହେଇଯାଇଛି
ହୁଁ ହୁଁ ହୁଁ
ମତେ ଓଲୋଟା ଗାଳି ଦେଉଛି
ଯା ଆଉ ଭଲ ଏମିତି ଗିଫ୍ଟ ନବା ଦବା ଭଲ ଆଉ
ନା ମୁଁ ଗିଫ୍ଟ ନିଏନି ନିଏନି ସେ ସେଥିଲା ଗୀ ତ ସେତେ ଗାଳି କର
ହଁ
ମୁଁନେବିିନି ମୁଁ କା ଆଘରେ ଗୋଟେ ଜିନିସ ବି
ତାଠୁ ନବାକୁ ଭ ଏବେ କଣ ନେଇଥିବୁ ତୁ କେମିତି ତାଖ ସୁଝିବୁ ତା ତାକୁ ସବୁ ଏଇଗୁଡ଼ା ମାଇଣ୍ଡ ଥିବ ତାଅପେକ୍ଷା ହଁ
କହିଲି ମ୍ୟାରେଜ ପରେ ଯାଇକି ଯାହା ନେବା କଥା
ହୁଁ ହୁଁ ହୁଁ ଘରେ ସମସ୍ତେ ରାଜି ଅଛନ୍ତି ଓହୋ
ମା ବାପା ରାଜି ଅଛନ୍ତି ଜେଜେମା ଜେଜେବାପାଙ୍କୁ କହି ଥିଲି ଆମ ଘର ପାଖରେ ଗୋଟେ ଝିଅଟେ ପଳେଇଲା। ତିନ ଦିନ ପରେ ତାପରେ ସେମାନେ ମନା କରିଦେଲେ
ହଁ ଟିକେ ଇଏ ହେଇଗଲେ ଆଉ।
ହୁଁ।
ଭାଇ କଣ କରନ୍ତି?
ମୁଁ ବଡ଼ ତ ସିଏ ମୁଁ ମୁଁ ଯାହାକୁ ଭଲପାଉଛି ସିଏ ସେ ପ୍ରାଇଭେଟ ଜବ୍ କରନ୍ତେ
ଓହୋ।
ଇଲେକ୍ଟ୍ରିକାଲ ଇଞଜିନିୟର ଅଛନ୍ତି।
ଆଚ୍ଛା।
ହଁ ସେ ନ୍ୟାଭି ପାଇଁ ପିପାରେସନ କରୁଛି। ସେମିତି ଆଉ ଟ୍ରେନିଂ ନବାକୁ ଆର ମାସରୁ ଯିବେ ଆର ମାସରୁ ଯିବେ ଟ୍ରେନିଂ ନବାକୁ ଯାଇଥିଲେି ଇଣ୍ଟରଭିୁ ଦେଇ ଦେଇେଇଛନ୍ତି ସେ ପଇସା ମାଗିଛନ୍ତି ନା ଚାରି ଲୋକ
କୋଉଠି ତମ ମାନେ ଡିଷ୍ଟାନ୍ସରେ ନା ପୁରା
ହୁଁ ତାଙ୍କ ଘର ହଉଛି ବାଲେଶ୍ଵର।
ଓ ଭଲ ଆଉ।
ହଁ ସେଇ ଘରେ କହୁଛନ୍ତି ଏତେ ଦୂର ହେଇଯାଉଛି ମୁଁ କହିଲି ଦୂର ହେଲା ବୋଲି କେମି ଆରେ କରୁନାହାନ୍ତି ନା କଣ?
ଦୂର କଣ ତମ ତମେ ବି ଲୋକାଲ ହେଇଥିବ ନା? ତମ ଏରିଆରୁ କେତେ ଡିଷ୍ଟାନ୍ସ ହବ କି ମାନେ ଇଏ?
ଆମ ଘର ପାଖରୁ ତାଙ୍କ ଘର ଗଲା ବେଳୁ ତିନି ତିନି ଘଣ୍ଟା ଲାଗିଯିବ ତିନି ଘଣ୍ଟା ସାଢେ ତିନି ଘଣ୍ଟା।
ଯାଜପୁରୁର ନା ତମର?
ହଁ।
ଯାଜପୁରରୁୁ ବାଲେଶ୍ଵର ଆଉ କଣ ତିନି ଘଣ୍ଟା ଆଉ ଦି ଘଣ୍ଟା ଆଉ କେତେ ବାଟକି? ଏଇ ଭଦ୍ରକ ହେଲେ ବାଲେଶ୍ଵର କଣ।
ହଁ।
ସେମତି ଖସ ସାନ୍ତି ରେ ରୁହ ଭଲ ମାନେ ଚାଲ ସବୁ ଠିକ
ଶଲି ଦେଖାଯାଉ ହୁଁ। ମାଁ ରାଜୁଛି ଆପଣ ରାଜୁଛ । ଜେଜେମା ଜେଜେବାପା ପାଇଁ ଟିକେ ମାଗୁନାହାନ୍ତି ନା ମା ସେଇଥିପାଇଁ ଟେନସନ ହେଇଯାଉଛି ମୁଁ କହିଲି ତୁ ବ୍ୟସ୍ତ ହଉନି ମୁଁ ପାଠ ପଢୁଛି। ନର୍ସିଂ କରୁଛି ସେ କହିଛନ୍ତି ତୋର କମ୍ପ୍ଲିଟ୍ ହେଇଯାଉ ଯାହାବି ପ୍ରୋବ୍ଲେମ ସ ସବୁଥିରେ ହେଲ୍ପ କରୁଛନ୍ତି କି ତୋର ପଇସା ଦରକାର ମତେ କହିବୁ ମୁଁ ମୁଁ ପେମେଣ୍ଟ କରିଦେବି କଲେଜ ରେ ତାଙ୍କ ବାପା ମା ବହୁତ ସପୋର୍ଟ କରୁନ୍ତି ତାଙ୍କ ଭଉଣୀ ବି ଜଣେ ନର୍ସିଂ କରୁଛନ୍ତି ସେ ମୋ ସା ନର୍ସିଂ କରୁଛନ୍ତି କିଛି ଅସୁବିଧା ମାନେ ପାଠ ପଢେ ତାଙ୍କ ଘରେ ମାନେ ପାଠ ଟାକୁ ଅଧିକ ପ୍ରାଓରିଟି ଦିଅନ୍ତି।
ହୁଁ ହୁଁ ହୁଁ।
ପାଠ ପଢୁ ଚାକିରି କର ଘରେ ରଖି ରୋଷେଇ କରିବାର ନାହିଁ।
ହୁଁ ହୁଁ ଯାହା ହଉ ଏମତି ମାଇଣ୍ଡ ସେଟ ଭଲ ନା ଆଉ।
ତାଙ୍କର ବି ପାଞ୍ଚ ଜଣ ଲୋକ ବେଶୀ ଲୋକ କେହି ନାହାନ୍ତି।
ତାଙ୍କ ବାପା ମା ଭାଇ ଭଉଣୀ ଆଉ ନା।
ଇଏ ସଭା ବଡ ଆଉ।
ଆଉ ଦି ଭଉଣୀ ନା କ ଦି ଭାଇ।
ନା ନା ସେ ଦି ଭାଇ ଗୋଟେ ଭଉଣୀ ଭଉଣୀ ସବା ସାନ। କିନ୍ତୁ ମୋ ଠୁ ସେ ତିନି ଜଣଙ୍କ ବଡ। ମୁଁ କେବଳ ତାଙ୍କ ସାନ ଭାଇକୁ ମୁଁ ଭାଇ ଡାକେ । ମୋଟ ଯେତେଲେ ବଡ। ମ୍ୟାରେଜ ପରେ ସେ ଅଲଗା କଥା। ମୁଁ ସେ ମ୍ୟାରେଜ କରେବି ମୁ। ଡ଼ଙ୍ଗନ। ମୁଁ କହିଦେଇଛି ମୁଁ କହିଲି ମୁଁ। ଭାଇ ଡାକିବି ମତେ କହିବନି ମୁଁ ନାଁ ଧରିକିଡାକିପାରିବି। ଆଉ ତାଙ୍କ ଭଉଣୀ। ମାମୁନି ମାମୁନି ଡାକିଦିଏ ତାଙ୍କ ନାଁ ବି ମାମୁନି ମାମୁନି ଡାକିଦିଏ।
ଘରେ ସାନ କିନ୍ତୁ ଦେଖିଲା ବେଳକୁ ନା ଘରେ ବି ବଡ ସେଠି ବି ବଡ ହବ ଆଉ।
ହଁ।